ହେଲୋ।
ହଁ କୁହ।
କଣ କରୁଥିଲ?
ଏଇ ଟିକେ ବାହାରେ ବୁଲଥିଲି ଆଉ।
ହ ବର୍ଷା ହଉଚି ତମ ଆଡେ?
ହଁ ବର୍ଷା ତ ପୁରା ରାତିରୁ ଲାଗି ରହିଚି ଏବେ ଟିକେ ଛାଡିଥିଲା ତ ଘରେ ବସି ବସି ପୁରା ବୋର୍ ଲାଗିଲାଣି ଏ ଟିକେ ବାହାରେ ବୁଲଥିଲି ଆଉ।
ଯାହା ହଉ ତମର ଛାଡିଚି ତମର ବାହାରେ ବୁଲୁଛ ତମର ପାଞ୍ଚ ଦିନ ହେ ଲାଗିକି ରହିଛି। ଛାଡ଼ୁ ହିଁ ନାଇଁ।
ହଁ କୋଉଠି ଲାଗିକି ରହିଚି ଟିକେ ଟିକେ ଛାଡୁ ତଥାପି ଟିକେ ଟିକେ ଝିପ୍ ଝିପ୍ ପକଉଚି। ଏ ଟିକେ କ ଘରେ କଣ ମାନେ ଏନି ଟାଇମ ବସିଲେ ବିରକ୍ତି ଲାଗିବନି ନା ସେଥିପାଇଁ ଟିକେ ବାହାରେ ବୁଲଥିଲି ଆଉ।
ହଁ ପରା ଚିଡା ମାଡ଼ିବ ମାନେ ବର୍ଷା ଏବେ ଚାହୁଁଥିଲେ ଗରମରୁ ବଞ୍ଚିବା ପାଇଁ କିନ୍ତୁ ଏତେ ବର୍ଷା ଚାହୁଁନଥିଲେ।
ହଁ ଏମିତି ବର୍ଷା ହଉଚି ଯେ ସିଏମାନେ ଆମ ଘର ପାଖରେ ଅଛି ଗଡିଆ ଟାଇପ ର ଅ ଛି ସେ ଏମିତି ବର୍ଷା ହେଇଚି ଯେ ସେ ପୁରା ପାଣି ପୁରା ଭର୍ତ୍ତି ହେଇଯାଇଚି। ମାନେ ଆସିକି ଆମ ପାଚ ପାଖରେ ପାଣି ଯଦି ଆହୁରି ବର୍ଷା ହବ ଟୋଟାଲ ମୁଁ ଘର ଭିତରେ ପଶି ତଥାପି ଲୋକଙ୍କର ବହୁତ ରାତିଧରେ ମୁଁ ପଚାରୁଥିଲି ସମସ୍ତେ କହୁଚନ୍ତି ଆମେ ପାଣି ବୋଉଥିଲୁ ମାନେ ସମସ୍ତଙ୍କ ଘରେ ବି ପଶି ଯାଇଛି।
ହଁ ସବୁଆଡେ ତ ପାଣି ପଶିଲାଣି ଅଲରେଡି କାରଣ କଣ୍ଟିନ୍ୟୁ ବର୍ଷା ଚାଲିଚି ନା। ବର୍ଷା ପାଣି ତ ପଷିବ ସବୁଆଡେ ଫୁଲହେଇକି।
ବର୍ଷା ପାଣି ପସିଲେ କିଛି ନାହିଁ ଥି ଯୋଉ ସାପ ହଉ କି ବେଙ୍ଗ ହଉ ସେ ସେଇଟା ଡ଼ର ଲାଗିବନା ନାହିଁ। ତାପରେ ଲାଇନ୍ ବି ରହୁନି କରେଣ୍ଟ କାଟି ଦେଉଚନ୍ତି। କାଲି ରାତିରେ କେତେ ଯୋର ବସିଥିଲୁ ଖାଇବା ପାଇଁ ଏତେ ଯୋ ଘଡଘଡି ମାରିଲା ଯେ ଲାଇନ ସବୁ କଟିଗଲା।
ହଁ
ତମ ସିଆଡେ ବର୍ଷା ହଉଚି ନା ଏବେ ଛାଡିଚି ଟିକେ?
ନାଇଁ ମର ଏଗାରଟା ବେଳେ ଟିକେ ଛାଡ଼ିଥିଲା ଟିକେ ଖୋଲାପାଗ କରିଥିଲା ତା ପରଠୁ ତ ଚାଲଚି ଚାଲିଚି ଚାଲଚି ବନ୍ଦ ହବାର ନୁହଁ ଆମର ବି ସେଇ ଅବସ୍ଥା। ପାଣି ଫାଣି ସବୁ ଛାତରୁ ଝରେଇ ସବୁ ଘର ଯାକ ପଡିଲାଣି। ହଁ ବାଲଟି ଥୁଆ ହୋଇଚି ଚାରିଆଡ଼େ।
ଇଏ କହୁଥିଲେ କି ମରୁଭୂମି ହବ ମରୁଡି ପଡିବ ଲୋକମାନେ ଖାଇବାକୁ ପାଇବେନି। ଏମିତି ଯୋଉ ହଉଚି ଲୋକ ଖାଇବାକୁ ପାଇବେନି। ଯୋଉମାନେ ଧର ତାଙ୍କର ଯୋଉମାନେ ପରିବା ଯୋଉମାନେ ଚାଷ କରୁଚନ୍ତି ସେ ଯୋଉ ବି କୁଚନ୍ତି ନେଇକି ତାଙ୍କ ଘର ଟା ସେଇଥିରେ ଚଳୁଚିନା। ତ ସେମାନେ ଯୋଉ ଲଗଉଚନ୍ତି ଆଉ ଏଇ ଯୋଉ ଏମିତି ଯୋଉ ବର୍ଷା ହେଲା ତାଙ୍କର ସବୁ ନଷ୍ଟବଷ୍ଟ ହେଇଥିବ ନା। ସିନା ଆମେ ସିନା ଧର ତାଙ୍କ କତୁରୁ କିଣି ଆଣୁଚେ ସେଇମାନେ ଯେଉଁ ପରିଶ୍ରମ ଟା କରୁଚନ୍ତି ସେ ପରିଶ୍ରମ କରୁଚନ୍ତି ବୋଲି ତ ଆମେ ତାଙ୍କ ପାଖରୁ ଯାଇକି କିଣିକି ନେଇକି ଆସିକି ଖାଉଚୁ ନହେଲେ ସେମାନେ ଯଦି ନ କରିବେ ଆମେ କୋଉଠୁ ଆଣିକି ଖାଇବୁ।
ହଁ ସେଆ ତ।
ଆମର ବି ମାନେ ଆମର ବି ଅଛି ମାନେ ଲଗା ହେଇଥିଲା ଆମର ବି ଗଛ ମାନେ ବାରିରେ ଗଟେ ଲଗା ହେଇଥିଲା ସେ ଟୋଟାଲ ସବୁ ପାଣି ରେ ଧୋଇ ଯାଇଛି ମାନେ କିଛି ନାହିଁ ଗଛ ନାହିଁ କି ଫଳ ବି ନାହିଁ।
ହ ଯୋଉମାନେ ଚାଷୀ ଲୋକ ସେମାନେ ତ ଏବେ ସବୁ ଗଛ ଲଗେଇବେ ନା କାରଣ ବର୍ଷା ଦିନ ପାଇଁ। ସବୁ ପନିପରିବା ହଉ କି ଧାନ ହଉ ସବୁ ଲଗେଇବେ। ଏତେ ବର୍ଷା ହେଲେ ତାଙ୍କର ସବୁ ତଳି ଫଳି ନଷ୍ଟ ହେଇଯିବ ନା।
ହଁ ଚାଷୀ ଲୋକ ତ ସେମାନେ ସବୁବେଳେ ତାଙ୍କର ପରିର୍ୟା ପତର ଚାଷ ହଉ ଧାନ ଚାଷ ହଉ କି ମୁଗ ଚାଷ। ଆଖୁ ପାଖୁ ତାଙ୍କର ତ ସବୁବେଳେ ସେମାନେ ଇଏ କରିବେ ନା ଆଉ ଫେରେ ଲୋକ। ଲୋକ ମାନେ ଧାନ ବି ମାନେ ତଳି ପକେଇଥିଲେ, ସେଇଟା ବି ପାଣି ପଶିଯାଇଛି। ଆମର ତ ଗଡିଆ ବିଲଟା। ସମାନେ ହେଇଯାଇଛି, ଜଣାପଡୁନି ବିଲ କୋଉଟା ଗଳିଆ କୋଉଟା।
ଏ ପା ବର୍ଷା ଦିନ ହେଲା ସେଇଟା ହିଁ ଗୋଟେ ଡେଞ୍ଜର କେତେ ଲୋକ ଭାସିଯାଆନ୍ତି ଟ୍ରେନରେ। ଅଲରେଡି କେତେ ଜଣ ଭାସି ଗଲେଣି ଭୁବନେଶ୍ଵରରୁ ବି ବରମ୍ପୁରୁ ରୁ ବି।
ଆମର ସିନା ମାନେ ଆମର ଉପର ଅଞ୍ଚଳ ବୋଲି, ଆମେ ଟିକେ ଯାହା ମାନେ ପାଣି-ଫାଣି ଇଏହେ ଉଛି ଆମେ ଧର। ବହି ବାହି ଯୋଉ ମାନେ ତଳ ଅଞ୍ଚଳ ଯୋଉ ରହୁଛନ୍ତି, ଯୋଉ କୁହନ୍ତି ଯୋଉ ମୁଣ୍ଡା ସାହି ହଉ କି ଇଏ ହଉ। ସେମାନେ କେମିତି ହଇରାଣ ହଉଥିବ ମାନେ ଖାଇବା ପାଇଁ, ହଉ କି ଘରକୁ ବାହାରିବି ପାରୁନଥିବେ, ତାଙ୍କ କଥା ଭାବିଲା ବେଳକୁ ଚିନ୍ତା ଲାଗୁଛି।
ହଁ! ସେଇ ତ କଷ୍ଟ, ସେଇମାନଙ୍କ ପାଇଁ ଆଉ ସେମାନେ ବହୁତ କଷ୍ଟ ସହିବାକୁ ପଡୁଚି। ତାପରେ ବର୍ଷା ବେଶୀ ହେଲେ ପାଣି ହେଲେ ବନ୍ୟା ଆସିଯିବ।
ଏମିତି ମଝିରେ ହେଇନଥିଲା କି ମାନେ ବର୍ଷା ହେଇ ହେଇକା ଟୋଟାଲ ଏମିତି ପାଣି ହେଲା କୁମ୍ଭୀର ହେରିକା ସବୁ ପଳିଆସି ଥିଲା ପୁରା ମାନେ ନହି ରେ ଗଡିଆରେ। ନାଳରେ ଏମିତି ଘର ଦର ବି ପଶି ଯାଉନଥିଲା କି?
ହୁଁ ହୁଁ।
ସେ ଭଗବାନ ଦୟାରୁ ଏସବୁ ନ ହଉ ନହେଲେ ଲୋକ ମାନେ ବହୁତ ହଇରାଣ ହେଇଯିବେ, ଏମିତି ତ ବର୍ଷା ହେଇକି ଲୋକ୍ ଲୋକମାନେ ହଇରାଣ ହଉଛନ୍ତି କିଛି କରିପାରୁନାହାନ୍ତି। ସବୁ କଣ ଗଛ-ଫଛ ମାନେ ଭାଙ୍ଗି-ଭୁଙ୍ଗି ପଡି ଯାଉଛି। ତାର-ଫାର ଛିଣ୍ଡିଞ୍ଚାଣ୍ଡି ଯାଉଛି ଲୋକମାନେ ଆଠ ଦିନ, ନଅ ଦିନ ଜମାରୁ ଲାଇନ ଆସୁନି ଯୋଉ ହଇରାଣ ହଉଛନ୍ତି। ପାଣି ପାଇଁ ହଇରାଣ ହଉଛନ୍ତି, ଲାଇନ୍ ପାଇଁ ହଇରାଣ ହଉଛନ୍ତି। ଆଉ। ଏମିତି ମାନେ ଆମର ବି ମାନେ କଦଳୀ ଚାଷ ହୁଏ ମାନେ ବାଡିରେ। ସିଏ ସବୁ କିଛି ନଷ୍ଟ ହେଇଯାଇଛି, ମାନେ କିଛି ବି ନାହିଁ ମାନେ ସବୁ କିଛି ଗଳି ପଡିଛି ଭାଙ୍ଗିକି।
ଆଚ୍ଛା! ହୁଁ!
ତମର କିଛି ଚାଷ-ବାସ କରନା, ନାଇଁ ମାନେ ତମର ସବୁ କିଣା-କିଣି ମାନେ କିଣିକି ଖାଅ?
ନାଇଁ ଆମର ଚାଷ କିଛି ନାହିଁ, ଆମେ ସବୁ କିଣିକି ଖାଉଥୁଲୁ। ଯୋଉମାନଙ୍କ ର ସବୁ ନଷ୍ଟ ହେଇଯାଇଛି, ଯୋଉଟା ଆମ ଧରିନି କୋଡିଏ ଟଙ୍କାରେ ଦେଇଥାନ୍ତେ। ପେଇସାଗ ରେଟ ବଢେଇଦେବ, ଷାଠିଏ ଟଙ୍କା କରିଦେବେ ସେଇଟା କଷ୍ଟ।
ଏଇ ତ ଯୋଉମାନେ ତ ଚାଷ କରୁଚନ୍ତି, ସେମାନେଙ୍କ ପାଇଁ ହଇରାଣ ଧର ବିକି କି ସେମାନେ ଚଳୁଥିଲେ। ଆଉ, ଯୋଉମାନେ ଚାଷ ମାନେ ଯୋଉମାନେ କିଣିକି ଆଣୁଛନ୍ତି, ସେଥିପାଇଁକା ବି ଅସୁବିଧା। ସେମାନେ ଚାଷ ନ କରିବେ ଆମେ, ହଁ! ଆମେ କୋଉଠୁ ଆଣିବାଆଉ। ତମର କଣ ନ ମାନେ ତମେ କଣ ମାନେ ଗାଁ ରେ ରୁହ ନା ମାନେ ବାହାରେ ମାନେ
ନାଇଁ ଆମର ଟାଉନରେ, ଟାଉନରେ ଯୋଉ ଆମର ସବୁ କିଣା। ଡାଲି, ଚାଉଳଠୁ ଆରମ୍ଭ କରି ପନିପରିବାଠୁ ସବୁ ପତ୍ର-ମତ୍ର ସହକାରେ ସବୁ କିଣୁ।
ଟାଉନରେ ରହିଚ ମାନେ ସବୁ ତ କିଣିକି କରୁଥିବ। ମାନେ ଲାଇନ୍-ଫାଇନ୍ ତ ଜଳୁଥିବ ହେଲେ ଗାଁ ଗହଳିରେ ମାନେ ଯୋଉମାନେ ରହୁଛନ୍ତି? ଧର ଲାଇନ ପାଇଁ ଅସୁବିଧା, ପାଣି ପାଇଁ ଅସୁବିଧା, କଣ ମେଘ ବାତ୍ୟାହରିକା ହେଲେ ବି ତାଙ୍କ ପାଇଁ ଅସୁବିଧା ହେଲେ, ତମର କଣ ସହରେ ରହିଲେ ମାନେ ସମସ୍ତେ ତ ରହୁଛନ୍ତି ନା ଚଳୁଛନ୍ତି ନା ସେ ସହରରେ ଯେ ଲାଇନ ଫେଇନ୍ କଟିଲେ ନା ସେମାନେ କମ୍ପ୍ଲେନ କରିବେ ସାଙ୍ଗେ ସାଙ୍ଗେ। ତ ଗାଁରେ ଟିକେ ଟାଇମ୍ ଲାଗିବ କମ୍ପ୍ଲେନ୍ଟ କରିବା ପାଇଁ ଲାଇନ୍ ଟା ପଳେଇ ଯାଇଛି। ଇଏ ମାନେ ଆଠ ଦିନ, ନଅ ଦିନ ଲଗେଇ ଦଉଛନ୍ତି।
ହଁ ସେଇଟା ଗୋଟେ କହିଲ, କିନ୍ତୁ ଏଠି ବି ଲାଇନ ଯାଉଛି। କମ୍ପ୍ଲେନ କଲେ ବି ତିନି, ଚାରି ଦିନ ପରେ ଦଉଛନ୍ତି। ଯେମିତି ଗାଁ, ସହର ଭିତରେ ସେଇଟା ବି ଖରାପ ନାହିଁ। ସେ ଲୋକ ତ ଗାଲୁଆ, ସେଟ ଶୁଣିବେନି ଇଲେକ୍ଟ୍ର ବାଲା ଯେତେ କମ୍ପ୍ଲେନ କର।
ଆଉ? ସେଏ ବି ଫେରେ ମଣିଷ ନା ନାହିଁ, ସେପୁଣି ମେଘ ଛାଡ଼ିଲେ, କି ପବନ ଫବନ ଇଏ ହେଲେ, ସେମାନେ ଫେରେ ବି ମାନେ ଜଣେ ଇଏ କରିଛନ୍ତି ତାଙ୍କର ଏ ଫରେ ପରିବାର ଅଛି ନା ନାଇଁ ସେମାନେ ଫରେ ତାଙ୍କ ପରିବାରକୁ ଦେଖିବେ। ଆଉ ଆମେ କୋଉ କୋଉ କଣ ମାନେ ପଳେଇ ଆସିବେ କି, ଇଏ କରିବା ପାଇଁ।
ସେ
ଆମର ବି ଗଡିଆରେ ମାଛ ବି ଚାଷ ହୁଏ ଏମିତି ଚାଷ ସବୁ ମାନେ ବିଲ ଗଡିଆ ସବୁ ମାଛ ମାଛ ପୁରା ଭର୍ତ୍ତି ହେଇଛି ପୁରା।
ତ ବଡିଆରେ ମୁଁ ପାଣି ପଶେଇଥିଲି ମାଛ ତ ସବୁ ବାହାରକୁ ପଡିଇଥିବେ।
ବାରତ ପଳାଚିଲୁ ମାନେ ଧର ଚାଷ ମାନେ ଆମର କଣ ମାନେ ଧର ଆମର ହଉଛନ୍ତି ପାଞ୍ଚ ଜଣ ଭାଇ। ସେମାନେ ମାନେ ପାଞ୍ଚଜଣ ବଡବାପା ସେମାନେ ସବୁ ଚାଷ କରନ୍ତି ମିଶିକି। କରନ୍ତି ଆ ଚାଷ କରନ୍ତି ଏମାନେ ଧରିକି ବିକ୍ରି ବାକିରିି କରନ୍ତି, ଆ ଏମିତି ଯୋଉ ହେଇଛି। ମାନେ କେହି ତ ଆସୁନାହାନ୍ତି ଦେଖୁନାହାନ୍ତି ସେ ସବୁ ବିଲ ବାଡ଼ି ମାନେ ସବୁ ଖାଲି ମାସ ଚାଲୁଛନ୍ତି।
ଓହୋ। ତ ଅଲଗା ଲୋକ ବି ପଶିକି ବି ତ ନେଇଯାଉଥିଲା ନା ମାଛ ଦେଖିଲେ କାହାର ଲୋଭ ନ ହୁଏ।
ହଁ ଆଉ କଣ ଲୋକ ଆଉ କଣ ଜଗେଇକି ବସିବି, କାଲି କେମିତି ମାନେ ମାନେ ବର୍ଷା ହେଲା ମାନେ ରାତିରେ ଏତେଥର ବର୍ଷାାରେ କିଏ ଘରୁ ବାହାରିକି ଆସିକି ଜଗିକି ରହିବ ଏଇ ମାଛ ଚାଷ କରିଛୁ ଆମେ ଅନେଇକି ବସିବୁ। ମାନେ ନିଘ ହେଇକି ମାନେ ଏମିତି ହଇରାଣ କରିଦେଲା ଲୋକଙ୍କୁ। ଲୋକମାନେ ପୁରା ନାକରି କାଣ ଯେତିକି ଗରମ ମାନେ ଯେତିକି କଷ୍ଟ ହଇନ ସେ ବର୍ଷା ଏଇ ଆଠ ପାଞ୍ଚ ଦିନ ହେଇକି ପୁରା ମାନେ ଲୋକାନ ପୁରା ବର୍ବାଦ ହେଇସାରିଲେଣି।
ହଁ। ଆଜି ତ ନିୟୁଜ୍ କୋହୁଥିଲା ଆହୁରି ଆହୁରି ଗୋଟେ ଲମ୍ବୁଚ କରୁ ଆହୁରି ସାତ ଦିନ ହବ। ଅନ୍ଧାର ହେଇକି ରହିବ।
ବି ଶୁଣିଥିଲି ସେତ ପଟା ଅନ୍ଧାର କରିକି ରହିଛି। ଫେରେ ଗାଯିବ ରାତି ଅଛି ଫେରେ ଫେରେ ଗାଯିବ
ଛୋ ଛୁଆ ପାଠ ପଢା ପାଇଁ ଅସୁବିଧା। କ ଏମତି ହେଲେ କିଏ ମାନେ ସ୍କୁଲ ଯିବ କିଏ ଟୁସନ ଯିବ ଛୋଟ ପିଲାଙ୍କ ପାଠ ପଢା ବି ମାନେ ବହୁତ ହଇରାଣ ହେବେ।
ହଁ ଆମର ତ ମୋ ଝିଅ ବି ତ ସ୍କୁଲ ଯିବହରା। ସ୍କୁଲ କଲେଜ ଯିବ ଛାଡିଦବା ଆଣିଲା ବେଳକୁ ଜୋର ବର୍ଷା ସବୁଠ ଟାଇ ପଟ ସେପଟ ହେଇଯାଉଛି ବର୍ଷା ପାଇଁ ସବୁ ପ୍ରୋବ୍ଲେମ।
ଆରେ ଏମିତି ସିଜନଟା ଚେଞ୍ଜ ହେଲାଥର ବେଶୀ ଗରମ୍ ହଉଥିଲେ ଏବେ ବର୍ଷା ହେଲା ସମସ୍ତେ ମାନେ ଆଁ କାହାର ବାନ୍ତି ହେଇ ଝାଡ଼ା ହେଇ ଏସବୁ ହଉଚି ଜର ଫର ମାନେ ଲୋକମାନେ ପଡ଼ିବି ଯାଉଚନ୍ତି ବେଡ଼େରେ।
ଏବେବି କୁହନ୍ତିନିକି ଏଇ ଯଉ ଠାକୁର ଶୋଇବାତିକୁ ସେ ଦେହଟା ଟିକେ ଖରାପ୍ ହୁଏ ତାପରେ ଏଇ ଯୋଉ ପାଗ ହେଇଚି ସିଜନ୍ ଚେଞ୍ଜ ହେଲା ସଡନ୍ ଗରମରୁ ଥଣ୍ଡା ସମସ୍ତଙ୍କ ଦେହ ଖରାପ୍ ହବ।
ଏୟାଓ ନାଇଁ ଆମର ସବୁ ଇଏ ହୁଏ ମାନେ ଶାଗ ଫାଗ ଲଗା ଲଗି ହୁଏ। ମାନେ ସବୁ କିିଛି ପନିପରିବା ଇଏ ହୁଏ ହେଲେ କଣ କରାଯିବ ଏପୁରା ବର୍ବାଦ ହେଇଯାଇଚି ପୁରା ବର୍ଷା ହେଇକି।
ହଁ।
ତମେତ ଯାଇଁ ଟାଉନରେ ରହୁଚ ଏତେ ଇଏ ନଥିବ ହେଲେ
ଆମର ହଁ ଆମର ସେଇଟା ତମର ଯୋଉଟା ଲସ୍ ହେଇଚି ସେଟା ଆମର ଲସ୍ ହୋଉନି କିନ୍ତୁ ଏଇଟା ଗୋଟେ ପ୍ରୋବ୍ଲେମ୍ ଚାରିଆଡ଼େ ପାଣି ଡ୍ରେନ୍ ଫେନ୍ ଫୁଲ ହେଇକି ଖାଲି ପାଣି। ଯିବା ଆସିବାଟା କୁଆଡ଼େ ହେଇପାରୁନି କଣ ଗୋଟେ ଦର୍ କାର୍ ପଇଲେ ଆମେ ଯାଇ ନେଇ ଆସୁଥିଲୁ ସେଇଟା ଆମେ ଆଉ ଏଇ ବର୍ଷା ପାଇଁ ଯାଇକି ଆଣିପାରୁନୁ। ପାଣି ଚାରିଆଡ଼େ ଡର ମାରୁୁଚି ଡ୍ରେନ୍ ଥିବ କୋଉଠି ଗାତ ଥିବ ବୁଡ଼ିଯିବୁ
ହଁ ସେଟାବି ଠିକ୍ କଥା ସହର ଆହୁରି ମାନେ ପାଣି ଡ୍ରେନ୍ ଫ୍ରେନ୍ ସବୁ ମାନେ ଅଳିଆ ଆବର୍ଜନା ହେରିକା ଇଏ ହଉ ଥିବ ତମକୁବି ଯିବା ପାଇଁକି ହଇରାଣବି ହଉଥିବ ତମେ। ହଁ ଗାଁରେ ଯେତିକି ଅସୁବିଧା ସହରରେବି ସେତିକି ଅସୁବିଧା ହେଲେ ଅଁମ୍ ମାନେ କଣ ଗାଁରେ ମାନେ କଣ ମାନେ ଲୋକମାନେ ଟିକେ ମାନେ ବୁଲାବୁଲି କରୁଥିଲେ ତମେ ମାନେ କଣ ସାଙ୍ଗେ ସାଙ୍ଗେ ସେଇଟା ହେଇଯିବ ତମସ ଟାଉନୁରେ କଣ ସାଙ୍ଗେ ସାଙ୍ଗେ ଶୁଣିଦେବେ ହେଲେ ଏଠି କଣ ଟିକେ ଶୁଣିବା ପାଇଁ ଟିକେ ଟାଇମ୍ ଲାଗିବ।
ହଁ ସେଠ ଟାଉନୁରେ କଣ ସିମ୍ବିକିସନ୍ ଟିକେ ଆଫି ଦେଲେବି ଶୁଣିବେ ଗାଁରେ କିନ୍ତୁ ଏକାଠି ହେଇ ଗୋଟେଗୋଷ୍ଟି ନହଲେ ସେମାନେ ଶୁଣିବେନି ସେଇଟା ହଉଚି ପ୍ରୋବ୍ଲେମ୍।
ଆଉ ପାଣି ପାଇଁ ଯୋଉ ହଇରାଣ ମଣିଷ ହଉଚି ମାନେ ଏମତିତ ମାନେ ଯାହାତ ଟ୍ୟୁବୱାଲ୍ ଅଛି ଅଛି ଯୋଉମାନେ କରୁଚନ୍ତି ଯାହାର ଧର କୂଅ ଅଛି ସେତ ପାଣି ପୁରା ଭର୍ତ୍ତି
ହଁ ସମସ୍ତଙ୍କର ପାଣି କଣ ସୁବିଧା ଅଛିକି ସମସ୍ତଙ୍କର ପାଣି ଯେତେ ଲୋକ କଁ ମାନେ ଦେଲେବି ଅଁ ଗଭର୍ଣ୍ଣମେଣ୍ଟ ଦେଲେବି ପାଣି ପାଇଁ ସମସ୍ତଙ୍କର ଅସୁବିଧା ନିହାନ୍ତି ଗୋଟେ ଗୋଟେ ଜାଗାରେ ପାଣିବି ପାଉନାହାନ୍ତି।
ହଁ ଆମରତ ସେଇଆ ହୁଏ ଆମର ଯୋଉଥିକ ରହିଥିବ ଆମର ବୋରିଂ ନାହିଁନା ଆମରଅଛି ଗମେଣ୍ଟ ପାଣି ଯୋଉଦିନ ନଦେଲା ଆମର ପାଣି କିଣା ହଉ ପିଇବା ପାଇଁବି କିଣୁ ଗାଧେଇବା ପାଇଁବି କିଣୁ ସବୁ ପାଇଁ କିଣା।
ହଁ ତମର ଟାଙ୍କି ପାଣି ହେଇଥିବ ତମ ପାଇଁ କେବେ ଅସୁବିଧା ହଉ ତ ବର୍ଷା ବର୍ଷା ହେଲେ ପାଣି ଅଧିକା ଭର୍ତ୍ତି ହେଇଯାଉଥିବ ତାହଲେ ପିଇ ପାରିବି ପାରୁନଥିବ।
ସେଇ ହିସାବରେ ଡରମଡ଼େ ସେମାନେ ବ୍ଲିଚିଙ୍ଗ କରିକି ଦଉଥିବେ ନଦଉଥିବେ ତାକୁ ଫୁଟାଅ ପିଇଆ
ହଁ। ଓ ହୋଉ ମୁଁ ରଖୁଛି ମମି କାଇଁ ଡାକୁଛନ୍ତି ପରେ କଥା ହବା ଆଉ।
ହଁ ହଁ ହଁ।